ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ହୁଁ ଥିଲେ ହଁ ହଁ ଶୁଭୁଛି ମୁଁ କହିଲି କଣ କରୁଥିଲି ଓହୋ ଖାଆ ଖିଆଇ ସରିଲାଣି ହୁଁ
ହଁ ସରିଲାଣି।
ଖିଆ ପିଆ ସହ ଖାଇକି ଏବେ ବିଶ୍ରାମ କରିଥିଲେ। ଓହୋ।
ହଁ ହଁ।
ଭଲ କଥା ହଉ ଆଉ ଖାଇସାରିଲା ପରେ ଆଉ କଣ କାମ କି?
ଆସିକି ଶୋଇ ପକଉଥିଲି ମୋର ଆହୁରି କାମ ସରିନହିଁ ଆସ ଫସ କରଛି ନାହିଁ ଆଉ।
ମୁଁ କହିଲି ଝିଅ ନା ପୁଅ?
ପୁଅ ପୁଅ।
ଓହୋ ହଉ ବଡଦ ଆପଣ ବଡ ନା ସାନ?
ବଡ। ମାନେ କାହାଠୁ ଜାନିଠୁ ନା?
ମାନେ ଆପଣ ଆଉ ଜଣେ ନା କି?
ହଁ ସିଏ ବଡ ମୁଁ ସାନ।
ହୁଁ ହୁଁ ଆଉ ଯୋ ଆଉ ତାଙ୍କର ଗୋଟେ ଛୋଟ ଛୁଆଟେ ଝିଅ ଟେ। ଓହୋ ସିଏ ଜବ୍ କରନ୍ତି ବୋଧେ ନା କି?
ହ ହଁ ହଁ।
ଓହୋ ମୁ ଯେତେବେଳେ ଯାନ୍ଦରି ଆମେ କଥା ଆଉ।
କେ ଭଗି ହଉଛି ଆ
ନା ଘର ପ୍ରତିଷ୍ଠା ହଉଛି ଜଣଙ୍କର।
ଓହୋ ସେଇଆ ଶୁଭୁଛି।
ହଁ ସେଇଠି ନନା ମନ୍ତ୍ର କରୁଛନ୍ତି ସେଇଠି ଆଉ।
ହଁ।
ହଁ ଆଉ ଏଥର ରଜ କେମିତି କଣ? ପାଳନ କଲେ।
ଆମର ତ ଆମ ଗାଁ ରେ ତ ବଢ଼ିଆ ରଜ ହେଇଥିଲା।
ଆଛା କୋଉଠି ଆପଣଙ୍କର?
ଦେଉଳ ବନ୍ଦେ
ଅ ହଁ ଏଠିକି ଆସିଥିଲେ।
ନା ମୁଁ ପା ଯାଇପାରିଲିନି ସବୁ ଭଲ ହେଇଥିଲା କିନ୍ତୁ ପୁ ଯାଇପାରିଲି।
ଭଲ ହେଇଥିଲା କିନ୍ତୁ ଆଗରୁ ଏତେ ହୁଏନି ମୋ ମତରେ ନାଇଁ।
ନା
ହଁ ଏଇଥର ଫା ହୁଏ ଓ ହଁ ହଁ
ଆଉ ମଝିରେ କିଛି ବର୍ଷ ବି ବନ୍ଦ ଥିଲା କରୁନଥିଲେ କା ଭାଁ ଗୋ ଗୋଟେ ଦି ଟା ଦୋଳି ପଡ଼େ ପଡ଼େନେହିଁ। ଆଉ ହୋ ଚି ଏଇଥର କିନ୍ତୁ ବହୁତ୍ ବଢ଼ିଆ ହେଇଥିଲା। ସବୁ ଦୋଳି କରିଥିଲା ଛୁଆଙ୍କ ପାଇଁ ବହୁତ୍ ପୁରା ଗଛ ଉପରୁ ଗା ଗୋଟେ ଦୋଳି ପଡ଼ିଥିଲା ଛୋଟ ଛୁଆଙ୍କର ପୁରା ବୋହୁତ୍ ଛୁଆଟା ପର୍ଯ୍ୟନ୍ତ ଯାଉଥିଲା।
ହଁ ଗୋଟେ ନୂଆ ର ଗୋଟେ କିଛି ଆଉ।
ହଁ ଆଉ ଗୋଟେ ଛୋ ଛୋଟ ଛୁଆ ପୁରା ଛୋଟ ଛୁଆମ ଖେଳିଲା ଭଳିଆ ଆମ ପୁଅ ଖେଳିଲା ଭଳିଆ ବି ଗୋଟେ ଦୋଳି ପଡ଼ିଥିଲା।
ଏ
ହୋଉ ଆଁ ଷ୍ଟେଜ୍ ନେଇଥିଲା ସବୁ ଛୋଟ ଛୁଆ ମାନେ
ଆଉ ସନ୍ଧ୍ୟା ବେଳେ ହୁଁ ଏଇଥର ତ ମେଘ ବି ହେଇଚି। ପ୍ରଥମ ରଜ ଦିନ ଯାହା ଟିକେ ହେଲା। ଆଉ ସେକେଣ୍ଡ ଥାର୍ଡ ହୁଁ।
ଆଉ ସେକେଣ୍ଡ ଥାର୍ଡ ରେ ତ ଚଳିବ ଆଉ ଟିକେ କେତେବେଳେ ଝିପ୍ ଝିପ୍ ହେଇଚି ଆଉ।
ହଁ ହଁ ଆଉ ଆପଣଙ୍କର ସିଆଡେ କେମିତି କଣ ପାଳନ କଲେ?
ନାଇଁ ୟାର ତ ମୁଁ ବାହାରେ ରହୁଛୁ ନା ଏଠିକ ତ କିଛି ନାହିଁ।
ହୁଁ ହୁଁ ବାହାରେ ମାନେ କୋଉ ଜାଗା ବାଲେଶ୍
ବାଲେଶ ହଁ
ଅ ହୋ
ଆ ଆଉ ଆମେ ଖାଲି ଏ ଟେ ମାର୍କେଟ୍ ଆଡ଼େ ବୁଲି ଆଇନୁ। ହଁ ହେ ଗାଁ ଫାଁ ରେ କୋ
ଆରେ ହଁ ଆମର ସିନା ଗାଁରେ ଗଛ ଅଛି। ଏ ସେ ସେଥି ସେଥିପାଇଁ ଦୋଳି ଫୋଳି ପଡୁଛି ଭଲ ସ୍ପେସ୍ ଅଛି। ଆଉ ସେଠି ଯାହାହେଲେ ସହର ଭଳିଆ ନା ସହର ତ ହୁଁ ଆ ଆଉ ପିଠା ହେଇଥିଲା କି ନାହିଁ?
ହଁ ପିଠା ହେଇଥିଲା ହଁ।
ହଁ ଚକୁଳି ପିଠା ତ ନି ଆମର ହେଇଥିଲା ଚକୁଳି ପିଠା, ଆରିସା ପିଠା। ପୋଡ଼ ପିଠା ଏଇ ତିନି ପ୍ରକାର ପିଠା ହେଇଥିଲା ଆଉ ମିଠା ତ ଯାହା ହେଲା ହେଇଥିଲା ହେଇନଥିଲା କିଣା ହେଇକି ଆସିଥିଲା।
ରହ ଟିକେ
ହୁଁ ଆଉ ଆପଣଙ୍କୁ କୋଉ ପିଠା ଅଧିକ ଭଲ ଲାଗେ?
ମତେ ଆରିସା ପିଠା ବହୁତ୍ ଭଲଲାଗେ। ଚିନିରେ
ଆଚ୍ଛା ଆଚ୍ଛା ଗୁଡ଼ ନା ଚିିନି। ଆମର ଦିଟା ଯାକ ଦିଟା ଯାକ ହିଁ ହିଁ ଥିଲା।
ଓହୋ! ଆମ ଦେଲନି ଦିଟା।
ଓହୋ! ମୁଁ କହିଲି ଆପଣଙ୍କର ବି ହେଇଥିବ।
ନା ମଲା
ସେ ବାବା ନେଇକି ଯାଇଥିଲେ। ବା ସେପଟେ ବୋଧେ ଯାଇ
ଓହଁ ନେଇିନା ନେଇ ସିନା କଣ କଣ ମୁଁ ପା ନାହିଁ?
ହଉ ଆ ଆଗକୁ ନିହାତି ଆସିଲେ ଖାଇବେ ଆଉ। ହଉ।
ଟିକେ ଆସୁନ ବାଲେଶ୍ୱରରେ ଆସ ବୁଲି ବୁଲାକି ଯିବ।
ହଁ ଯିବା କେବେ ଆଉ। ହ ଏବେ ତ ପଢା ପଢି ଚାଲିଛି ଆଉ ଦେଖିବା। ଏବେ ଯୋଉ ଫାଷ୍ଟ ଇୟର ସେକେଣ୍ଡ ସେମିଷ୍ଟର ଆଉ। ସେକେଣ୍ଡ ଏକ୍ସମ୍ ଟା ଦେବି ତ ନା ହବ ଜୁଲାଇ ବାଇଶି ରୁ ଷ୍ଟାର୍ଟ ହବ। ଆଉ ଇଣ୍ଟରନାଲ ଛଅ ତାରିଖ।
ଓ ହୋ!
ହୁଁ। ଆଉ ଭଲ କଣ ବନାନ୍ତି ନା ସବୁ? ହୁଁ।
ମତେ ତ ଏତେ ଆସେନହି ଧୀରେ ଧୀରେ ସବୁ ଶିଖୁଛି ମୁଁ ଭଲ ସବୁ। ତୋଦେଇ ଏ ଇନା କରଚ୍ଛ ବିରିୟାନୀ ଟା।
ଆରେ ପା ତାହେଲେ ଗଲେ ଖାଇବାକୁ ଦେବେ।
ହଁ ନିହାତି।
ହଉ ଆଉ।
ତମେ କି ବିରିୟାନୀ ଖାଇବାକୁ ପସନ୍ଦ କରିବ ଖାଲି କହିବ।
କୋଉ କଣ କଣ ଆସେ ମାନେ ସବୁ।
ସବୁ ଆସେ ହ ଭେଜ୍‌ ଟୁ ନନ ଭେଜ ରେ ଚିକେନ ବିରିୟାନୀ, ମଟନ ବିରିୟାନୀ ଏଗ ବିରିୟାନୀ ପ୍ରାଉନ ବିରିୟାନୀ ହଁ।
ନା ଗୋଟେ ହେଲା ଅଭ୍ୟାସ। ଆପଣ ଚାହିଁଲେ ବୋଲି ରୋଷେଇ ଶିଖିବାକୁ ଶି ଖିଲେ ଆ ଯୋଉଟାରେ ମନ ଆମେ ପୁରା ମନ ଦେଇଦବା ନିହାତି ସେଇଟା ଜାଣିଯିବା। ଆଉ ହୁଁ, ସମସ୍ତେ କଣ ମୂଳରୁ ଶିଖିଥାନ୍ତି କି ଆସ୍ତେ ଆସ୍ତେ ଅଭ୍ୟାସ ହେଇ ହେଇ ପୁରା ଭଲ ହୁଏ।
ହଁ।
ହୁଁ। ତାହେଲେ ଏମିତି କଥା ତାହେଲେ ନନ୍‌ଭେଜ୍‌ ବଢିଆ ବନାନ୍ତି। ସବୁଠୁ। ହ
ଭେଜ ର ଏଇ ଯୋଉ ପନିର ହେଲା। କି ଯୋଉ ଛତୁର ମସଲା ହଁ ମସଲା ବାଲା ଟା। ଛତୁ ଯୋଉ ଆଉ ଗୋଟେ ଆଳୁ ପକେଇକି ସିଜେ ଆଳୁ ପକେଇକି ଗୋଟେ ମୁଁ। ବେସର। ଆଉ ମସଲା ଟିକେରେ ଗୋଟେ ତରକାରୀ କରେ ଛତୁ।
ହୁଁ ହୁଁ। ଆଉ ସନ୍ଧ୍ୟା ବେଳ ର ଖାଇବା ଜଳଖିଆରେ କଣ ବନାନ୍ତି ଭଲ
ଏଠି ଏଠି ଆହୁରି ଲସ ଗୁଡାକ ଆସି କରି କରିକା
ଓହୋ।
ନହଲେେ ମୁଁ ଆମ ଘରେ ଥିଲା ବେଳେ ତ ଖାଲି ଜଳଖିଆ ବନାଏ ଯାହା ମନ ହେଲା ଖାଇବା ପାଇଁ ଗଲେ
ପକଡ଼ି।
ହଁ।
ଏଠି ବି ଯାଆନ୍ତି ସେମିତି ମଝିରେ ମଝିରେ ଯେତେବେଳେ କଲ୍ କରନ୍ତି ପାଖାପାଖି ସନ୍ଧ୍ୟା ଟାଇମ ରେ। ନା କଣ କରୁଚ଼ନା ମୁଁ ପକୁଡି ଛାଣୁଛି ଆଉ ବଡ ବାବା ମୁଁ ସବୁ ସାଙ୍ଗ ହେଇ ଖାଇବୁନି ଆରେ ବା। ବଢିଆ ତମର ଭାଗ୍ୟ ତମେ ବଡବାପା ସେ ସେମିତି ଭଲ ସ୍ନେହ ମଜା ମସ୍ତିରେ ଚାଲିଚିିଆମ ଭାଗ୍ୟରେ ତ ନାହିଁ ସେରା ହଉ
ହଁ
ହଁ।
ତମର ଆଉ ସେମିତି କାହା ସହିତ ମିଶନା
ହ
ଆଉ ଯୋଉମାନେ ଅଛନ୍ତି ସେଇ ଧର ଏଇ ଯୋଉ ସେ ଜା
ହଁ ସେମିତି କାଁ ଭା। ଏତେ ମାନେ ଏପଟେ ଏତେ ଭଲ ଲୋକ ନୁହନ୍ତି ହୁଁ। ସିଏ ବି ବାହାହେଇସାରିଲେଣି ତାଙ୍କର ଗୋଟେ ଝିଅ ଟେ। ହଁ ତାରଟେ ଗୋଟେ ଝିଅଟେ ଭଲ ବଢିଆ ସୁନ୍ଦରୀ ଆଝିଅଟେ। ତାରେ ପଚିଶ ଖଣ୍ଡେ ହବ ବୟସ।
ଉୁଁ ନା ମ ବଣ୍ଟି ମୋଠୁ ବଡ ମୋ ସହିତ ନା ମୋଠୁ ବଡ ହବ ପଚିଶ କେମିତି ହବ
ସେ ନିଜେ କୁହନ୍ତି ବା ତା ବୋଉ କୁହନ୍ତି କେ ଜାଣେ କଣ ହେଇଥିବ ମୁଁ ଜାଣିନି ତାହେଲେ
ମାନେ ଏଇଟା ଖାଲିଟାରେ କହୁଥିବ ନହେଲେ ସେ ମୋଠୁ ବଡ ହବ ନା ସାନ ହବ
କେଜାଣି ସେ କହି- ଆଜ୍ଞା ମୁଁ ଯା କହିବା କଥା ଆମେ ଶୁଣିବା କଥା ସେ କହନ୍ତି ଆମ ପୁଅଟା ଛୋଟ ଛୁଆ ଟା ଏମିତି କୁହନ୍ତି-
ଛୋଟ ଛୁଆଟା କେମିତି ବାହାଘର ହେଇଗଲା।
ଆଜିକାଲିତ ସବୁ ପ୍ରେମ ବିବାହ ଆଉ
ଓହୋ ବାହାଘର ନା ନେଇ ଆସିଛି-
ନା ବାହାଘର ତାଙ୍କ ଘର ବା ଏପଟେ ସେଇଠି ଯୋଉ ଚଣ୍ଡିଖୋଲ ସଇଠ କୋଲ୍ଲା ଗୋଟେ ଗାଁ ଟେ
ଚଣ୍ଡିଖୋଲ ଏତେ ଦୂର ପଳେଇଲା
ହଁ ତାଙ୍କର ଅନଲାଇନ ଅନଲାଇନ ମ୍ୟାରେଜ-
ମାନେ ତା ବଣ୍ଟିର ମା ଟା ଭଲ ନା
ହଁ ସେ ମିଶିଙ୍ଗ ପୁରା ସମସ୍ତଙ୍କୁ ତ ମିଳିମିଶି ଭିତରେ ଯିଏ ଯାହା ସେମିତି ତ କହିହବନି ଆମେ ଭିତର ଟା ତତେ ଦେଖିନାହାନ୍ତି ଉପରେ ପରେ ସବୁ ଭଲ ଆଉ ହେରା
ହଁ ସିଏ ସେ ଉପର ଭଲ ଭିତର ବହୁତୁ ଚାଲୁ
ସତ କଥା
ମୁଁ ସେ ଖଣ୍ଡରେ ସମସ୍ତଙ୍କୁ ଜାଣିଛି
ନା ମୋ ମାଆଙ୍କୁ ଆଜି ସେୟା କହୁଥିଲି ଯେ ମାଆ କହିଲେ ହଁ ସେ ବହୁତୁ ଭଲ। ଆଉ ଛୁଆ ବେଳେ ଆସିକି ଆମ ଘରେ ଲୁଚି ପଡିବେ ଯେ ହ ବଇଡା ଭାଇ ଆସିକି ଖୋଜିବେ କବେ ପାଠ ନ ପଢିକି ଗାଇଲେ ଆସିଲା ଏେ ଚଗକୁ କେବେ
କଠା କରିଦବ ମୁଁ ଫ୍ରି ହେନି ହେଲା।
ନିହାତି ଆଉ କୁହନ୍ତି ଏମିତି କହିଲେ ସେ ବହୁତ ଭଲ ଛୁଆଟା।
ଆଉ ମୁଁ ଭାରି ମନେ ପକାଏ ଯେ।
ହଁ ଆଉ ଆପଣ ତ ଏତେ ଦୁରିଆ ଯାହା ହେଲେ ବି ଏତେ ଟାଇମ ରେ ଆସି ପାରୁନଥିବେ କାଁ ଭାଁ ଯଦି ହୁଁ ଆଜି କହୁଥିଲେ କହିଲେ ସିଏ ତାଙ୍କ ବଡ ଭାଇ ଯିଏ ସିଏ ବହୁତ ଭଲ ସିଏ କହିବେ ପାଠ ହିଁ ଆମର ଆଗେ। ବୋଇିଲଉ ସପ୍ତାହ କଥା ଆଉ। ଏ ପାଠ ନ ପଢିନେ ତାର ମାଡ ଖ ଗୋଟେ ଚେନ୍ ଚେନ୍ ବାଡିରେ ପକେଇବି। ଆ ସେଛୁଆ ହଲ ଢାଅ ଛୁଆ ବେଳେ ତ ସବୁ ସେଇଆ ଆଉ ମୋ ମା ବି ସେମିତି ଭାରି ପିଟନ୍ତି ଛୁଆ ବେଳେ। ଏଇଠି ସବୁ ଥିଲେ ନ କି।
ହଁ।
ହୁଁ ହୁଁ। ଆ ପାଠ ନ ପଢିଲେ ଆଜି ହେଲେ କିଛି ଜାଣିପାରିବନି ତମେ ସେତେବେଳେ ପଢିଥିଲ ବ ନାଇଁଛି ହୁଁ ହୁଁ
ଆଉ ତମେ ମଙ୍ଗଳା ଓସା କରୁଛ ନା?
ନା ମା କରନ୍ତି। ଆମର କିନ୍ତୁ ଅରୁଆଖିଆ ହୁଏ ଆଉ ମା ଏକା ଉପାସ ରୁହନ୍ତି ନହେଲେ ଆମ ପରିବାର ଟା ପୁରା ଅରୁଆଖିଆ ହୁଏ ସମସ୍ତେ। ତ ଅରୁଆ ଖାଉ ଆଉ ଆଇଁଷ ତ ଆସେନି ଏମିତିରେ ବି। ଭଲ ଲାଗେନି ଆଇଁଷ ଏତେ ଛୁଆ ବେଳେ ଖାଏ। ଆଉ ଏତେ କେମିତି ଘୃଣା ପଳେଇ ଆସିଲାଣି ଆଇଁଷ ପ୍ରତି।
ଓହୋ ନା ସବୁ କଥା ଖାଇବ ନା ଟିକେ ଟିକେ ଖାଇବ ବାର ଦେଖିକି ଖାଇବ।
ହୁଁ ନାଇଁ ଏବେ ଏତେ ଆଉ ଭଲ ଲାଗୁନି ଜମା ଆମ ଘରେ କହିଲେ ଆଉ ଆଜି ଆଣିବା ମୋ ପାଇଁ ହିଁ ଆସେ ଆମ ଘରେ ବି ମୋ ମା ବି ପସନ୍ଦ କରନ୍ତିନି ଏତେ ହୁଁ ଆଇଁଷ ବାପା ବି ନୁହେଁ। ଆମ ସାନ୍ଝିଅ ଏବେ ଟିକେ ଛୋଟ ଛୁଆ ଟା ଅଛି ଛୋଟ ଛୁଆ ଟା ସିଏ
ହଁ।
ସେମିତି ଅଝଡିଆ ହେଲେ କାଁଭା ଏମତି ଆସେ ନହେଲେ ଘର ବାହାରେ ଶାଳ ନା ସେଥିପାଇଁ ରାତିରେ ବି ସ୍ବାପ୍ନ ଦେଖୁଅନ୍ତି ଠାକୁର ସେଥିପାଇଁ ଡର ଲାଗେ ଆଣିବାକୁ ଘରକୁ ପୁରା ଲାଗିଛି ବାଡିକୁ।
ହଁ।
ହୁଁ। ହଁ ଛୁଆ ବେଳେ ମୁଁ ବହୁତ ଆଇଁଷ